ହାଲୋ, ହୁଁ ହଁ ଆଜ୍ଞା ନମସ୍କାର।
ହ୍ୟାଲୋ ଆଜ୍ଞା ନମସ୍କାର।
କୋଉଠି ଅଛନ୍ତି ଆପଣଙ୍କ ନେଟ ବୋଧେ ଭଲରେ ପାଉନି ନେଟ ପାଇବା ଜାଗାକୁ ଯାଆନ୍ତୁ।
ଏ ଚାରିଆଡେ ଜଙ୍ଗଲ ଆଉ ମୁଁ କୁଆଡେ ଯିବି ମୋ କଥା ଶୁଭୁନି କି କ୍ଲିୟର?
ହଁ ଏବେ ଶୁଣାଯାଉଛି ସେତେବେଳେ ଶୁଣାଯାଉନଥିଲା। ହ୍ୟାଲୋ।
ଆଜ୍ଞା ଆଜ୍ଞା ଆଉ ଆପ ଆପଣ କୋଉଠି ଅଛନ୍ତି?
କିଛି ବି କହିଚାଲନ୍ତୁ ମୁଁ ପପ୍ସିରେ ଅଛି।
ଓହୋ।
ପପ୍ସିି ଟା
କୋଉଠି ଅଛି ପପ୍ସିଟା ଫ ପପ୍ସିଟା ଅଛି ଏଟା ବଲାଙ୍ଗୀରେ। ଅଛି ତ ସେଇଟା ଆପଣ ଜାଣିନଥିବେ ଏ ଜାଗାଟା ତ କୁହନ୍ତୁନି କିଛି ବି କାହାଣୀ ବା ଆପଣ କିଛି କାହାଣୀ ଜାଣିଚନ୍ତି ହେଲେ କାହାଣୀ କୁହନ୍ତୁ? ହଉ ନିଅ
ମତେ
ହଁ ହଁ
ସେନି ଆପଣ ଆପଣଙ୍କ ଲାଇଫ୍ ଷ୍ଟୋରି କୁହନ୍ତୁ ଆପଣ।
ମୁଁ ତ ଏବେ କହିପାରିବିନି ଆପଣ କୁହନ୍ତୁ ମୁଁ ଶୁଭୁଚି ଏବେ?
ଆଜ୍ଞା ମୁଁ
କୁହନ୍ତୁ ଚୁପ୍ ରୁହନ୍ତୁନି।
ଆଜ୍ଞା ଆଜ୍ଞା ମୁଁ କହୁଚି ।
ନେଟ୍ ଯୋଉଠି ପାଉଚି ସେଇଠିକି ଯାଆନ୍ତୁ ଆଉ କୁହନ୍ତୁ ହସନ୍ତୁନି।
ଆଜ୍ଞା ଆଜ୍ଞା ହସୁ ନାହିଁ ହସୁ ନାହିଁ ଆଜ୍ଞା ଏଠି ଏଠି ନେଟ୍ ପାଉନି କି ଶୁଭୁଚି ନେଟ୍ ତ ଅଛି ଫୋର ଜି ମୋ ଟିକେ ଚାଲିଚି ତ ଆଜ୍ଞା ହାଲୋ।
ହଁ କୁହନ୍ତୁ ମୁଁ ଶୁଣୁଚି କିଛି କୁହନ୍ତୁ ହୁଁ।
ଆଜ୍ଞା। ଆପଣ ଅ ସେଇ କାଉ ଆଉ ପଥର ଗପ ଶୁଣି
ନା ନା ଶୁଣିନି ଶୁଣାନ୍ତୁ।
କାଉ ଆଉ ଅ କାଉ କାଉ ଗୋଟେ ଅଛି ବୋଲି ଗୋଟେ ଚଢେଇ ଅ ସେଇ କାଉ ଟା କାଉଟା ଉଡ଼ୁ ମାନେ ଖରା ଦିନ ବହୁତ୍ ଥିଲା ସେ ଖରା ଦିନରେ ସେ ଉଡ଼ୁଥିଲା ତାପରେ ମାନେ ତାକୁ ବହୁତ ଶୋଷ ଲାଗିଲା ତା ଗଳର ଅ ଜଳକୁ ଖୋଜିବା ପାଇଁ ଗଲା ଦେଖିଲା ଗୋଟେ ଏ ମାଠିଆରେ ପାଣି ଅଛି ସେ ମାଟିରେ ବହୁତ୍ ତଳେ ପାଣି ଥିଲା। ଜଳ ବହୁତ୍ ତଳେ ଜଳ ଥିଲା। ତ ସିଏ ସେ ଜଳ ଟାକୁ କେମତି ଗ୍ରହଣ କରିଥାନ୍ତା ତ ସିଏ ସେତେବେଳେ ଠି କେମିତି ଗ୍ରହଣ କରିବି ତ ସିଏ ସିଏ କାଉ ହେଲେ କଣ ହେଲା ତାର ବହୁତ ବୁଦ୍ଧ ତ ସିଏ କଣ କରିଚି ଗୁଟି ଯେତେ ସବୁ ପଥର ଥିଲା ପ ଏମିତି ଫିଙ୍ଗିଲା ସେଇ ମାଠିଆ ଏମତି କିି ସେ ଜଳଡ଼ା ଛୁଳିକିନା ବାହାରକୁ ବାହାରି ଆସିବ। ତାପରେ ସେ ସେମିତି ଉଛି ପାଣି ଗୁଡ଼ା ମାନେ ସେ ଜଳ ଉଛିଳିକି ବାହାରକୁ ଆସିଲା ଆଉ ସେ କାଉଟା ତା ଜଳ ପ୍ରଦାନ କଲା।
ଓହୋ ତ ଜଳ କଣ ପାଇଁ ପ୍ରଦାନ କଲା ଆଉ କିଛି କଣ ପାଇଁ ପ୍ରଦାନ କଲାନି।
ଆପଣ କଣ ଖ ଖରା ଦିନେ ଜଳ ହିଁ ଗ୍ରହଣ କରିବେ ନା ଅଧିକା ଖରା ଦିନରେ ସ ଶୋସ ଲାଗେ ଯ ଜଳ ତ ଗ୍ରହଣ କରିବେ ନା ଅଧିକା।
ସେପାଇଁ ସିଏବିତ ଗୋଟେ ଜୀବ ତ ତାର ବି ଜୀବନ ଅଛି ଆଢ଼େ ସାଢ଼େ ଖରାରେ ତାପରେ ସେଇ ମାଠିଆରେ ପାଇଲା ବେଳେ ଉ ଜଳକୁ ଏଇଟା ହଉଚି କଣ ଆଉ ଆଉ ମାଟି ଠିଆ ଆଉ ଆଉ ଆଉ ମାଠିଆ ଗପ ଆଉ।
ଏଇ ଏଇ କ। ପରେ କିଛି ବି ତାର ମୂଲ୍ୟ ନାହିଁ ତ ଏ ଏ ଏସବୁ କହିକି ଲାଭ ନାହିଁ ତ ଭଲ ଜିନିଷ କିଛି। କିଛି କୁହନ୍ତୁ ଯୋଉଟା କିଛି ଅ। ଶିଖିବା ପାଇଁ ମିଳିବ ଆଉ ଏଗୁଡାରେ କିଛି ନାହିଁ ତ। ଏଗୁଡା ସବୁ ବେକାର କଥା ଭଲ କଥା କିଛି କୁହନ୍ତି।
ଭଲ କଥା ଆଉ କଣ କହିବି। ଗାଡ଼ି ସ୍ଲୋ ଚଲାନ୍ତୁ ଧୀରେ ଧୀରେ ସୁସ୍ଥେ ଗାଡ଼ି ଚଲାନ୍ତୁ। ହ ହ ଆଜିକାଲି। ହଁ ଛୁଆ ଗୋଟେ ଶିଶୁ ମାନେ ଚଳଉଛନ୍ତି। ରେ ଉଁ ଶିଶୁ ମାନେ। ଆଜ କାଲି ଶିଶୁମାନେ ଯେମିତି ଗାଡି କୁ। ଗାଡି ତ ଚଲଉନାହାନ୍ତି ଉଡାଜାହାଜ। ଥାଜୋର ଚଳିଲା ଭଳିଆ ଚଲଉଛନ୍ତି ମାନେ।
ହୁଁ।
ଏ ଏ।
ଗାଡି ଟା ଗାଡି ଭଳିଆ ଉଡା ଜାହାଜ ଭଳିଆ କେମିତି ଚାଲିବ ଆପଣ ବି କି। ସେ ଗୋଟେ ମାନେ ଅ ଅବ୍ୟର୍ଥ କଥା ଗୁଟା କହୁଛନ୍ତି।
ବ୍ୟର୍ଥ କଥା ନୁହଁ ଏଇଟା ଫୁଲ୍ ଏଇଟା ଉ। ପୁରା ଉ ବ୍ୟର୍ଥ। ବ୍ୟର୍ଥ କଥା ଯେ କିନ୍ତୁ ଆପଣ ଗ୍ରହଣ କରିପାରୁନାହାନ୍ତି ଆପଣ ଏବେକା ଶିଶୁ ତ। ଆଉ ଗ୍ରହଣ କରିପାରୁନାହାନ୍ତି କାରଣ ଆପଣ ବି ତ।
କେତେ ବର୍ଷର ଶିଶୁ କି ସେଥିପାଇଁ ଆପଣ କହୁଛନ୍ତି।
ଆ କେତେ ବର୍ଷ ଶିଶୁ।
ଆପଣ ବୋଧେ ବୁଢା ବୁଢୀ ହେଇଗଲେଣି ସେଥିପାଇଁ ସେ। ସେଥିପାଇଁ ବୋଧେ ଶିଶୁ ଶିଶୁ କହୁଛନ୍ତି ଆପଣଙ୍କୁ ଆପଣ ଦେଖିନାହାନ୍ତି ମୋତେ କଥାବାର୍ତ୍ତା କେମନ୍ତି କରୁଛନ୍ତି।
ଆପଣ ଶିଶୁ। ଶିଶୁ ଉଁ ଉଁ ଆ ଯିଏ ଯେତେ ବଡ ହେଇଗଲେ ବି। ଶିସେଶ୍। ଯେ ମୁଁ ବି ଯେମତି ଆପଣଙ୍କଠୁ ତ ବଡ ଥିବି ଆପଣ ତ ଛୋଟ ଶିଶୁ।
ଆପଣ ଆପଣ ଯାହା ହେଲେ ବି ଆପଣଙ୍କ ଘରର ଛୋଟ ଶିଶୁ ଥିବେ ତ ସେଇଭଳି।
ଆପଣଙ୍କୁ କିଏ କହିଲା ମୋ ଘରର ଛୋଟ ଶିଶୁ ବୋଲି।
ଆଉ ମତେ। ଉଁ ଅହଁ ବାସ୍ନା ଉଁ ଆସିଲା। ମାନେ ଫିଲ୍ ଆସିଲା ମତେ।
ଓହୋ। ଇଏ କଣ ଏ। ଏଥିରେ ଆ ଆପଣ ଓଡ଼ିଆ ଲୋକ ହେଇକି ଇଂରାଜୀ ଶବ୍ଦ କାହିଁକି ବ୍ୟବହାର। କରୁଛନ୍ତି ଓଡିଆ ଶିଖିନାହାନ୍ତି କି ଆପଣଙ୍କୁ ଘରେ ଶିଖେଇ ନାହାନ୍ତି କି।
କୁନି ଶିଶୁ ଆମ ଘରର ସେ ମୋ। ତ ସେ ଓଡ଼ିଆ ଆମ ଘରେ ଗୋଟେ କୁନି ଶିଶୁ ଅଛି ମାନେ ମୋ। ଉଁ କୁନି ଭାଇ। ଆମ ଘରର କୁନି ଶିଶୁ ସିଏ ତାକୁ। ଉଁ ଆମେ ଉଁ ଓଡିଆ ପଢେଇ ତେ ଛାଡିଥିଲୁ। ସିଏ ତାର ଓଡିଆ ତ ପଢିଲା ପଢିଲା। ମତେ ମୋ ମାନେ ମୋ ମୋର ଆଉ ପାଠ ହେଲାନି ଓଡ଼ିଆ ପାଠ। ମୁଁ ଆଉ ମୁଁ ଇଂଲିଶ ପାଠକୁ ଟିକେ ଜ ଗ୍ରହଣ କଲି ଜଲଦି। ଆଉ ଆମ ଘରେ ହେଉ ଶିଶୁ ଅଛି ମାନେ ମୋ କୁନି ଭାଇ ସିଏ ସିଏ ଓଡିଆକୁ ପୁରା
କଣ କହୁଛିି ଆପଣଙ୍କର ଶବ୍ଦ ଠିକ ସେ ଆସୁନି ଭଲ ସେ କୁହନ୍ତୁ ନାଇ ଯୋଉଠି ନେଟୱର୍କ ଯୋଉଠି ମିଳୁଛି ସେଇଠିକି ଯାଇକି କୁହନ୍ତୁ
ଉଁ-ଉଁ ଏବେ ଶୁଭୁଛି ମୋ କଥା, ନେଟୱାର୍କ ଫୋର୍ ଫୋର୍ ଜି ତ ଚାଲୁଛି ମାନେ ମୁଁ ଯୋଉଠି ରହୁଚି ସେଇଠି ପୁରା ଜଙ୍ଗଲ ଏରିଆ ସେଠି ଟୋଟାଲ ନେଟ୍ ହିଁ ପାଉନି। କୋଉଠି ଟିକେ ଅଧେ ନେଟ୍ ପାଉଛି ତ ପାଉଛି ନହେଲେ ଜମା ନେଟ୍ ପାଉନି। ଆପଣଙ୍କର ତ ବଢିଆ ନେଟ୍ ପାଉଚି ଆ ବୁଚି ତ ହ୍ୟାଲୋ। ଆପଣଙ୍କର ତ ବଢିଆ ନେଟ୍ ପାଉଚି ଆପଣଙ୍କର ତ ନେଟ୍ ବଢିଆ ପାଉଚି।
ହଁ ମୋର ମୁଁ ସେଭଳିଆ ଜାଗାରେ ରୁହେ ସେଥିପାଇଁ ମୋର ନେଟ୍ ଭଲ ପାଏ।
ଓ-ଓ ପଢାପଢି କଣ କରନ୍ତି?
ମୁଁ ପାଠ ଫାଠ ପଢୁନି ମୁଁ ଚାକିରି କରୁଛି।
ପଢାପଢି କଣ କରୁଛନ୍ତି?
ସବୁତ ମୁଁ ପାଠ ଫାଠ ପଢୁନି ମୁଁ ଏବେ ବିଜନେସ୍ କରୁଛି ମୁଁ ଏବେ।
ଚାକିରି କଲେଣି ଆଚ୍ଛା ଆଚ୍ଛା କଣ ବିଜନେସ୍ ଅଛି ଆପଣଙ୍କ ଟିକେ କହିବେ?
ମୁଁ ଲୋକମାନଙ୍କୁ। ହୁଁ ଚାକିରି ଦିଏ।
ଲୋକମାନଙ୍କୁ ଚାକିରୀ ଦିଅ -ନ୍ତି ଆଜ୍ଞା ଆଜ୍ଞା। ସେଇଟା ତ ବହୁତ ଭଲ ବିଜନେସ ବିଜନେସ ମାନେ ହିଁ ତ ସେଇଆ କି। ଅ ଆପଣଙ୍କ ନିକଟ ଲୋକ କାମ କରିବେ ଆଉ ଚାକିରି ମାନେ କଣ ଆପଣ କାହା
ହାଲୋ।
ପାର୍ଥକ୍ୟ ଆଜ୍ଞା ଆଜ୍ଞା ଆପଣଙ୍କୁ ମୋ କଥା ଶୁଭୁନି କି? ହାଲୋ।
ନା ଶୁଭୁନି ଏବେ ଶୁ ଏବେ ଶୁଭିଲା କୁହନ୍ତୁ।
ଆଚ୍ଛା ଆପଣ ତ କହିଥିଲେ କି ଆପଣଙ୍କୁ ବହୁତ ଭଲ ସେ ଓଡିଆ ଜଣା ଠିକ କହିଲି ନା।
ଆପଣ ବହୁତ ଭଲ ସେ ଓଡିଆ କହିପାରନ୍ତି ତ ଆପଣ ଯୋଉ ହେଲୋ ଯୋଉଟା କହୁଛନ୍ତି କହୁଛନ୍ତି।
ଆପଣଙ୍କ ଘରେ ଆପଣ ଓ ହେଲୋକୁ ଓଡିଆରେ ଶିକ୍ଷା ହେଲୋକୁ।
ହେଲୋ ର ହଁ କୁ ଆପଣ କୁହନ୍ତୁ ତାହେଲେ।
ମୁଁ ତ କହିଲି ମ ମତେ ଓଡ଼ିଆ ଇଂଲିଶ ଟିକେ ଟିକେ ଭଲସେ ଆସେ ଓଡିଆ ଏତେ ଭଲସେ ଆସେନି। ଆମ ଘରେ ଯୋଉ କୁନି ଶିଶୁ ଅଛି ତାକୁ ଭଲସେ ଓଡିଆ ଆସେ ସିଏ କୁଆଡେ ଗୋଟେ ଯାଇଛି ଆସୁ ମୁଁ ପଚାରିକି ଆପଣଙ୍କୁ କହିବି ହେଲୋର ମାନେ ମାନେ ଓଡିଆ ମିନିଂଟା କଣ?
ଏ ହେଲୋ ହେଲୋଟା ଏଇଟା ବ ଓଡିଆ ର ଓଡିଆରେ ବି ହେଲୋ କୁହାଯାଏ। ଆପଣ ତ୍ ଶିଖି ନାହାନ୍ତି ସେଥିପାଇଁ ଆପଣ ମିଳିବ।
ଅ ଟା ହେଲୋ ତ ଇଂଲିଶ ୱାର୍ଡ ହେଇଗଲାଣି ଓଡିଆ କେମିତି ହବ୍ ଓଡିଆ ମାନେ ଡାଇରେକ୍ଟ
କିଏ କହିଲା? ହଁ ନମସ୍କାର ମୁଁ କହିଛି ତ ପ୍ରଥମରୁ କହିଛି।
ଆଜ୍ଞା ଆପ ଆପଣ ମତେ ଲାଗୁଛି ଆପଣ ବହୁତ ଗ ସସ ସରକାରୀ ଘରର ଲୋକ। ଆପଣଙ୍କୁ ଭଲ ଶିକ୍ଷା ଦିଆଯାଇଛି ଆଜ୍ଞା ଆଜ୍ଞା ଆ
ହୁଁ ହଉ ମୁଁ ମୋର ବହୁତ ସମୟ ହେଇଗଲାଣି ଆପଣ ମୋର ଅ ବ ବ ଅବ୍ୟର୍ଥ କରିଦେଲେଣି ମୁଁ ରଖୁଛି।
ନା ନା ନା ଭଲ।